ହ୍ୟାଲୋ। ହଁ।
ତତେ କଣ କେମତି ମନେ ପକେଇବୁ ହଁ ସାଙ୍ଗ କହ
ଆରେ ହଁ ହଁ ଆରେ କଣ କହିଲୁ ମୁଁ କେତେ ଦିନ ହେଲା କଲ କରିନଥିଲି ତାପରେ ଏପଟେ ରହିଯାଉଛି ଯେ ଆଉ ଏପଟେ ଆଉ ତୁ ବି ଆଉ କାହିଁକ କଲ୍ କରନୁ ତାପରେ ମୁଁ ବି ଆଉ ବ୍ୟସ୍ତରେ ତୋ ପାଖକୁ କଲ୍ କରିନି ତାପରେ ରଥଯାତ୍ରା ଫଥଯାତ୍ରା ଆସ ଆସିଲାଣି ଭାବୁଛି ଟିକେ ଯିବି ବୋଲିଲ ହେଲେ କୋଉ ଯାଇପାରୁଛି କୋଉ ବର୍ଷ ଟିକେ ରଥଯାତ୍ରା ବଥାଯାତ୍ରା ଦେଖି ପାରୁନି ମୁଁ ଆଲି ଏଇ ବର୍ଷ ଟା ଟିକେ ଦେଖିଥାନ୍ତି କଣ କେମିତି କଣ ରଥଯାତ୍ରା ଆମ ଗାଁରେ ହଉଛି ବୋଲି ଯେ ମୁଁ ଆମର ଗୋଟେ ସାଙ୍ଗ ବାହାରୁଛି ଯିବ ତ ମସ୍ତ ସେ ମତେ ପଚାରୁଥିଲା କି ତମ ଆଡେ କଣ କେମିତି ଅ କଥାାତ୍ରା ହୁଏ କି କଣ କେମିତି ହୁଏ ଭଲସେ ହୁଏ ନା ମୁଁ ତ ମୁଁ କହିଲି ହଁ ଠିକ ଅଛି ତୁ ଟିକେ ରଖ ମୁଁ ଟିକେ ବ୍ୟସ୍ତ ଅଛି ଆଉ ତତେ ପରେ କରୁଛି ପରେ କଲେ କହିବି। ଆ ମୁଁ ତ ଟୋଟାଲି କିଛି ଜାିନି ଆ ମୁଁ ନିଜେ ବି ଦେଖିନି ତ ସେଇଆକୁ ହଁ ସାଙ୍ଗଟା ମୋ ଘରେ କେମିତି କଣ ହଉଛି ଟିକେ ସେ କେ କହିଲେ ମୁଁ ସାଙ୍ଗଟାକୁ କହିବି କହିିଥା ତାକୁ ନେଇକି ଟିକେ ଯିବି ଆ ମିଶିକି ଟାଣିବା ତା ଆର ବର୍ଷ ତ ଥିଲି ଏ ନା ତ ଆର ବର୍ଷ ବି କୋଉଠି ଥିଲି କି ନା ନାଛୋ
ତ ଏ ଦୁଇ ବର୍ଷ ସବୁ
ହଉଛି କହିଲଟା ଆମ ଗାଁରେ କହିଲି ମୁଁ ସାଙ୍ଗଟାକୁ ଫୋନ କରିକି ପୁଣି କହିବି ସେ ପୁଣି ମସ୍ତ ଯିବ
ହଁହଁ ତୁ ତ ଏ ଦିଇ ଚାରି ବର୍ଷ ହବ କ ଗାଁକୁ ହଉ ଆସିବୁ ଆଉ।
ହଁ ବା ସେ ବା କହୁଛି ଯାଇନି ଯେ ଏଇ ବର୍ଷ ଯିବି ବୋଲି ବାହାରିଛି ଯେ ମୁଁ ଯିବି ସେ ତ ମୋ ସାଙ୍ଗ ଗୋଟେ ଯିବ ବୋଲି ବାହାରିଛି
ଆଚ୍ଛା ହଉ ତୁ ସାଙ୍ଗ ବି ଆସନ୍ତୁ ଦେଖିକି ଯିବି ଏ ଭଲ ଲାଗିବ ତମକୁ
ହଁ ଆଉ କେମିତି କଣ ଆମ ଗାଁ ରଥଯାତ୍ରା ଟା ଟିକେ ହଉଛି ଟିକେ କହିଲୁ
ଆ ତ ସେମିତି ରଥଯାତ୍ରା ହବାର ମାସେ ପୂର୍ବରୁ ଜଙ୍ଗଲରୁୁ ଲୋକମାନେ କାଠ ଆଣନ୍ତି କାଠ ଆଣିକି ରଥ ତିଆରି କାର୍ଯ୍ୟରେ ସେ ସବୁ ଲଗାନ୍ତି ତାପରେ ର ତାକୁ ରଙ୍ଗ କରିଦିଆଯାଏ। ହୁଁ ତାପରେ ଯେବେ ରଥଯାତ୍ରା ହୁଏ। ହଁ ସେତ ଠାକୁରଙ୍କୁ ସେଦିନ ଠାକୁ ପୁ ତାଙ୍କ ମାଉସୀମା ମନ୍ଦିରକୁ ଯିବେ ନା ରଥ ଯାତ୍ରା ଦିନ
ହଁ ହଁ ଆମ ହଁ ଏ ମଣ୍ଡପ ପାଖରେ ଯିବା ଆସିବାଣି ତ ହଁ
ହଁ ସେଠ ହଁ ଏତ ସମ ଦିନ ଳା ଠାକୁରଙ୍କୁ ଗାଧୁଆ ପାଧୁଆ କରିକି ସେ ପୂଜା ପୂଜି କରିକୁରା ଦିଅନ୍ତି। ତେରଦିନ ପରେ ରଥ - ସବୁ ଏଠି ଥୋଇ ଥୁଆ କରିକି ରଥକୁ ବି ଯି ଧୋଇ ଧୁଆ ଦେଇକି ରଥକୁ ପୂଜା କରନ୍ତି। ସେଇ ଯଉଦିନ ରଥ ା ସେଦିନ ବାର ଗୋଟେ ଏ ରୂ ଦିଟା ଭିତରେ ଠାକୁରଙ୍କୁ କଣ କରନ୍ତି ପୂଜା ଅର୍ଚ୍ଚନା ସାରି ସାରା ଦେଇକିନା ଠାକୁରଙ୍କୁ ସେ ଆଣିକି ରଥରେ ଚଢେଇ ଦିଅନ୍ତି ଠାକୁରଙ୍କୁ ତା ପରେ ଚଢେଇ ସାରିବା ପରେ ଏ ସେମିତି ସେ ତିନିଟା ସେ ତିନିଟା ବେଳକୁ ର୍ ତ ସମସ୍ତେ ଗାଁର ସବୁ ପୁଅ ପିଲାନେ ହୁଅନ୍ତୁ ଝିଅ ପିଲାମାନେ ହୁଅନ୍ତୁ ହଁ ସମସ୍ତେ ମିଶି କି କି ରଥ ଟାଣନ୍ତି ଆଉ ରଥକୁ ଗାଁ ଭିତରେ ସେମତି ଟାଣି ଟାଣି ଠାକୁର ସେମିତି ରଥ ଉପରେ ଥିବେ। ଆଉ ସେମିତି ସମସ୍ତେ୍ ଠାକୁର ଠାକୁରଙ୍କ ନାଁ ଧରିକି ଇ ହ୍ୟାଲୋ
ହୁଁ ହୁଁ ହଁ କହ
ମୁଁ କହିଲି ସେମିତି ଠାକୁରଙ୍କ ନାଁ ଯୋଉ ଜପ କରି ସମସ୍ତେ ସେମତି ରଥ ଟାଣିଥାାନ୍ତି ଗାଁ ଭିତରେ ଏପଟେ ଆଣିକି ମଣ୍ଡପ ପାଖରେ ଯୋଉ ଠାକୁରଙ୍କ ବାଉଁଶିଣ ମନ୍ଦିର ଆଣିକି ରଖନ୍ତି ଆଉ ସେଇଠି ଠାକୁରଙ୍କୁ ସେଠି ରସିଲା ପରେ ଠାକୁରଙ୍କୁ ଓହ୍ଲେଇକି ଆଣିକିଁ ପ୍ରଥମେ ବଳଭଦ୍ର୍ ମାନେ ମାନେ ପ୍ରଥମେ ବଳରାମ ତାପରେ ଜଗନ୍ନାଥ ସୁଭଦ୍ରା ଏମିତି୍ ଜଣ ପରେ ଜଣେ ସମସ୍ତଙ୍କୁ ଓହ୍ଲେଇକି ନଉ ମନ୍ଦିର ଟିକି ସ୍ଥାପନ କରନ୍ତି ଆଉ। ତାପରେ ସେଇଠି କଣ ନଅ ଦିନି ପର୍ଯ୍ୟନ୍ତ ସେଇଠି ଠାକୁର ପୂଜା ପାଆନ୍ତି ତା ସେଠି ଖେଚେଡି ପ୍ରତ୍ୟେକ ଦିନ ଖେଚେଡି ସେଠି ଏଠି ହୁଏ। ହଁ ଖରାବେଳ ଖିଚୁଡି ବା କଣ କରନ୍ତି ଆମେ ସମସ୍ତେ ପ୍ରସାଦ ପାଉ ସେମିତି ଆଉ ଏମିତି ସବୁ ହୁଏ ଆଉ
ହଁ ଯାଅ ତ ଵଢିସେ ପୁଣି ଏ ଲାଷ୍ଟ ଦିନ ଫୁଣି ଠାକୁରଙ୍କୁ ଫୁଣି ଆଣନ୍ତି ପୁଣି କେମିତି
ହଁ ସେମିତି ବି ଲାଷ୍ଟ ଶେଷ ଦିନ ବି ସେମିତି ବାହୁଡା ଦିନ ଅ ସେଦିନ ଠାକୁରଙ୍କୁ ସେମିତି ଗାଧେଇ ବାଧେଇ ତାଙ୍କୁ ପୂଜା ଅର୍ଚ୍ଚନା କରିକି ତାଙ୍କୁ ସେଦିନ ପୁଣି ରଥରେ ସେମିତି ଯୋଉ ଚଢେଇକିନା ତାଙ୍କୁ ସେମିତି ଯେମିତି ଆଣିଥିଲେ ରସରେ ସେମିତି ନେଇକି ପୁଣି ତାଙ୍କ ନିଜ ସ୍ତା ସ୍ଥାନରେ ତାଙ୍କୁ ରଖନ୍ତି। ବାକି ସେଇଦିନ ଟିକେ ଅଧିକ ବର୍ଷା ହୁଏ ଆମେ ତ ପ୍ରତିବର୍ଷ ଅ ତ ରଥ ଯୋଉଦିନ ରଥଯାତ୍ରା ସେଦିନ ଆମେ ରଥ ଟାଣୁ ନଥାଉ କାହିଁକିନା ସେପଟେ ଗୋଟେ ସାହି ଅଛି ଆମେ ସେପଟ ସାହିକୁ ବେଶୀ ଇଏ ପିଲା ଯାଉନା। ଆମ ପଟ ସାଇଙ୍କୁ ଠାକୁର କୁ ଆଣ ତି ଆଣିକ ରଖନ୍ତି ବାହୁଡା ପର୍ଯ୍ୟନ୍ତ ସେ ବାହୁଡା ଦିନ ଆମେ ଟିକେ ମାନେ ରଥ ଟାଣୁ ସେଇ ଆମେ ସମସ୍ତେ ଯାଉ। ଗାଁ ର ସ୍ତ୍ରୀ ଆମ ମାନେ ସାହି ର ସ୍ତ୍ରୀ ଲୋକ ବି ଯାଆନ୍ତି ଝିଅ ପିଲା ବି ଯାଆନ୍ତି ଯାଇକି ମିଶିକି ଆମେ ରଥ ଟା ଣୁ ଠାକୁରଙ୍କୁ ଦେଖୁ ଦର୍ଶନ କରୁ ଫଟୋ ବି ଉଠୁ ଯଉୁନ୍ତୁ ବହୁତ ଖୁସି ଲାଗେ। କି ଆମ ଗାଁରେ ବି ଛୋଟ ହଉ ବରମ୍ ଆମ ଘରେ ରଥଯାତ୍ରା ପାଳନ କରା ହଏ ବାହାରୁ ବି ଆସନ୍ତି ଯୋଉ କଣ କହିଲୁ ଢୋଲ ବାଜା ବାଲା ସବୁ ଆସନ୍ତି ବାଜା ବଜାନ୍ତି ଢୋଲ ବଜାନ୍ତି। ଏ ସବୁ ହୁଏ ଆଉ।
ଏତେ ଦିନ ସ ଲାଷ୍ଟ ଦିନ ବି ଗୋଟେ ଘରେ କୁହନ୍ତି କି ଲାଷ୍ଟ ଦିନ ଆମ ମନ୍ଦିର ପାଖରେ ବିଲେ ଭୋଜି ଫୋଜି ପୁରା ବଡ ସବୁଏ ପୁରା
ହଁ ଲାଷ୍ଟ ଭୋଜି ବି ଭୋଜି ଭାତରେ ମଧ୍ୟ ହୁଏ। ଖିରି ହଅ ଖ୍ଷୀରି ହୁଏ ଅରୁ ହାତ ହୁଏ ଡାଲମା ଖଟା ମିକସଚର ସବୁ ଜିନିଷ ହୁଏ ତା ସମସ୍ତେ ଖାଆନ୍ତି ଗାଁର ପ୍ରତ୍ୟେକ ଲୋକ ଖାଆନ୍ତି।
ହୁଁ ନ ସେଇ ଆପ ଯାଉ ଆଗ ଠି ଭଲସେ ହଉଛି ମୁଁ ଘରେ କିନ୍ତୁ ଏହା କୁହନ୍ତି କି ଠାକୁରଙ୍କୁ ଆମ ଘର ପାଖରେ ଆଣିକି ରଖାହେଉଛି ଆଉ ମାଉସୀ ମାଙ୍କ ଘରଟା ଏଇଠି ଆମ ମଣ୍ଡପରେ ଏଇ ଯେଉଁ କୋଠଟଟା ସେଇଠି ସେଟା ହଉଛି ମାଉସୀ ମା ଘର ଆଉ ସେଇଠି ଠାକୁର ରୁହନ୍ତି ତ ସକାଳୁ ଘରେ କୁହନ୍ତି କି ସକାଳୁ ଆମେ ସବୁ ଯାଉଛୁ ଫୁଲ ଫୁଲ ନେଇକି ଠାକୁରଙ୍କୁ ହଉଛି ଦେଇକି ମାନେ ପୂଜା କରିକି ଏ ହଉଛି ତା ଙ୍କୁ ଜୁହାର ହେଇକି ଆସୁଛୁ ଆଉ ଲାଷ୍ଟ ଦିନ କୋଉ ଦିନ ଗୋଟେ ଭୋଜି ବି ଏଇଠି ଦିଆ ହୁଏ ଆମର।
ହଁ ନାଇଁ ଯୋଉ ନଅ ଦିନ ପର୍ଯ୍ୟନ୍ତ ଠାକୁର ରହିବେ ମାଉସୀମା ମନ୍ଦିରରେ। ସବୁଦିନ ତ ଖିଚୁଡ଼ି ହୁଏ। ଖରା ବେଳେ ସଵୁ ଖିଚିଢ଼ି ପ୍ରସଦ ହୁଏ ଠା ଠାକୁରଙ୍କ ପାଖେ ଲାଗେ ସମସ୍ତେ ଠାକୁରଙ୍କ ପାଖେ ଲାଗି ସାରିବା ପରେ ସମସ୍ତେ ଖାଆନ୍ତି ଆଉ ଶେଷ ଦିନ ଅଧିକ ଟିକେ ବଡ ଆକାରରେ ଭୋଜି ହୁଏ ଆଉ।
ହଁ ସେଇ ଶେଷ ଦିନ କାଳେ ହଉଛି ମାନେ ଘରେ ଯାହା କୁହନ୍ତି ଶେଷ ଦିନ ବହୁତ କୁହେ ବେଶୀ କର କି କୁହେ କି ଯୋଉ ହଉଛି ଶେଷ ଦିନ ସେ ତାର ମାନେ ଭଲସେ ଗାଧୁଆ ପାଧୁଆ କରିକି ଏ ପୁରା ସ୍ବଚ୍ଛ ଲୁଗା ପି ପିନ୍ଧିକି କପଡା ପିନ୍ଧିକି ଉ ସେ କଣ କରେ ନା ଠାକୁରଙ୍କର ପୋଡ ପିଠା ଭଲ ଲାଗେ ତ ଆଉ କଣ ଗଟେ ମୁଗ ପିଠା ବି ଠାକୁର ଖାଆନ୍ତି ନା କଣ। ହଁ ତାଙ୍କ ପାଇଁ ଭୋଜି ବନାଏ ବନେଇକି ହଉଛି ଠାକୁରଙ୍କ ପାଖକୁ ନେଇକି ଦିଏ ତ କ୍ଷୀର ଫିର ବି ସବୁବେଳେ ତ ଦିଆଯାଏ। ତ ଆଉ ଆମେ ପ୍ର ପ୍ରତ୍ୟେକ ବର୍ଷ ବ ସବୁ ବର୍ଷ ବି ମତେ କୁେ ଫୋନ କରିକି କହିବ ପ୍ରତ୍ୟେକ ବର୍ଷ ଆମ ବାହାରେ ଅମୃତ ମୁଢା ହେଇଛି କଦଳୀ ହେଇଛି ଠାକୁରଙ୍କ ପାଖକୁ ଦେଇଛି ମାନେ ଯୋଉ ସବୁ ଖେଚୁଡିରେ ପଢ଼ିବା ପାଇଁ କି ଯୋଉ ଡାଲମା ଫାଲମା ହୁଏ ପଢ଼ି ରେ ମୁଁ ଦିଏ ତ ତାପରେ ସେଇ ତାପରେ ମୁଁ ତ କେବେ ଯାଏନି ଏଥର କିନ୍ତୁ ନିଶ୍ଚିନ୍ତ ଯିବି ଆଉ ମୋର ଗୋଟେ ସାଙ୍ଗ ତାଙ୍କ ଘରେ ବେଶୀ ଏମିତି ରଥ ପଥ ହୁଏନି ମାନେ ତାଙ୍କ ଘରେ ଗୋଟେ ଉ କଣ କହିଲୁ ତାହ ଯେମିତି ଗଳି ଫଳି ଭଳିଆ ଏମିତି ଛୋଟ ଛୋଟ ଯେମିତି ଛୋଟ ଛୁଆ ଯେମିତି ସବୁ ଟାଣିକି ଗୋଟେ ଗୋଟେ ରଥରେ ନିଅନ୍ତିନି। ସେମିତି ତାଙ୍କର ଖା ନେଇଯାଆନ୍ତି ତ ତାଙ୍କର ବେଶୀ କିଛି ହୁଏନି ତ ସିଏ ମତେ କହିଲେ କି ଆଉ ସବୁଆଡେ ତ ରଥଯା ଏମିତି ହଉଛି ଆମ ଆଡେ ତ ବେଶୀ ଭଲସେ ହୁଏନି ଆଉ ତମ ଗାଁ ତ ତୁ କହୁଛୁ ମୁଁ ତାକୁ ସବୁବେଳେ କୁହେକି ଆମ ଗାଁ ରେ ଏମିତି ଝରଣା ଅଛି ଜଙ୍ଗଲ ଅଛି ଆ ମାନେ ରେଲୱେ ଫେଲୱେ ସବୁ ଭଲ ହେଇଲାଣି ଆଉ ବଢିଆ ମାନେ ଭଲ ଭଲ ଜାଗା ଅଛି ଜଙ୍ଗଲ ଆଡ଼େ ବି ବୁଲି ଆମେ ଯାଇକି ବୁଲୁ ଆଉ ତ ସିଏ କହିଲା କି ମୁଁ ଟିକେ ତମ ଗାଁକୁ ଏତେ ରଥଯାତ୍ରା ଆସିଲାଣି ଆମ ଗାଁରେ ତ ରଥଯାତ୍ରା ଏତେ ଭଲସେ ହୁଏନି ଆଉ ତମ ଗାଁରେ ରଥଯାତ୍ରା କେମିତି କଣ ହୁଏ ମୁଁ ଟିକେ ଯାଆନ୍ତି ରଥଯାତ୍ରା ବି ଦେଖନ୍ତି ପ୍ଲସ୍ ତମ ଗାଁ ମା ସ ଗୋଟେ ବୁଲନ୍ତି ବୁଲି ବୁଲାକି ଆସନ୍ତି ଆଉ। ମୁଁ ବି ତ ରଥଯାତ୍ରା କେବେ ଦେଖିନି ମାନେ ଦେଖି ଦେଖିଛି ସେପଟେ ଖାଲି ଏମିତି ଦେଖିଛି ଯାହା ମାର୍କେଟ ଉପରେ ଯାହା ଟିକିେ ଟିକେ କଣ ଦେଖିଛି କିନ୍ତୁ ଏମିତି ପ୍ରପର ୱେରେ ଦେଖିନି କି ଏମିତି ଏମିତି ଏମିତି ଏମିତି ସବୁ ହୁଏ ବୋଲି ତ ସେଇଆକୁ। ଅ ମୁଁ କଇଲି ଦେଖିଆ ସାଙ୍ଗଟାକୁ ଟିକେ ଫୋନ୍ କରେ କଣ କେମିତି ହୁଏ ଟିକେ ସେ ମତେ କହିଲେ ତାକୁ ପୁଣି ମୁଁ ଫୋନ୍ କରି କହିବି ନା ନାଇଁ ତାକୁ କହିବି କି ଏମିତି ଏମିତି ହୁଏ ସେ ଗୋଟେ ଇଚ୍ଛା କରିବ କି ହଁ ହଁ ନା ମୁଁ ଯିବି ଟିକେ ଦେଖିବି ଏସେ ଖୁସି ହବ ଆଉ। ଆଉ ତୁ ତ ଅଛୁ ଆଉ ଆମ ସାଙ୍ଗ ମାନ ସବୁ ଅଛନ୍ତି ନା ଗାଁ ରେ?
ହଁ ଅଧା ପିଲା ଅଛନ୍ତି ଆଉ ଅଧା ପିଲା ତ ବାହାରେ ପଢାପଢି କରୁଛନ୍ତି ଆସିବେ କ ମୁଁ ଜାଣିନି।
ଓହୋ ତୁ ତ ଅଛୁ ଆଉ ଯିଏ ଅଛନ୍ତି ଆମେ ସବୁ ମିଶିକି ଯିବା ଏଥର ଗଲେ ଯାଇକି ରଥ ଦୌଡି ଟାଣିବା ହେଲା।
ହଁ।
ହଁ ଟାଣିବା ମୋର ବି ଗୋଟେ ସାଙ୍ଗ ଯାଉଛି ସେ ବି ଟିକେ ତାସ୍ତ ବି ଆମେ ସମସ୍ତେ ମିଶି ମିଶାଇ ଟିକେ ହସ ମଜା ମସ୍ତି ସବୁ କଲେ ସେ ବି ତାକୁ ଟିକେ ଭଲ ଲାଗିବ ଆଉ ଆମେ ମିଶିକି ଜଙ୍ଗଲ ଫଙ୍ଗଲ ଆଡ଼େ ବି ଟିକେ ଯିବା ହେଲା। ତୁ ଫାଙ୍କା ଅଛୁ ନା ଫାଙ୍କା
ମୁଁ ତ ସବୁବେଳେ ଫାଙ୍କା ଅଛି ନାଇଁ ନାଇଁ ମୋର କୁଆଡେ ଯିବାର ନାହିଁ ମୁଁ ବି ବର୍ତ୍ତମାନେ ପାଇଁ ଘରେ ଅଛି।
ହଁ ତୁ ତ ଅଛୁ ବର୍ତ୍ତମାନ ଘରେ ଆଉ ତୋର ତ ଏଆଡେ କୁଆଡେ ଯିବ ନାହିଁ ତାହେଲେ ତତେ ଅଛୁ ଥା ଆଉ କେତେଟା ଦିନ ରହିଲା ଆମେ ଯାଇ ପହଞ୍ଚିବୁ ପହଞ୍ଚିଲେ ମୁଁ ତୋତେ ଯିବା ପୂର୍ବ ଦିନ ଫୋନ୍ କରିବି ହେଲା।
ହଁ।
କଣ କଲେ ତା ହଉଛି ଆମେ ଟିକେ ଯିବା ସେ ଆମ ଜଙ୍ଗଲ ଆଡେ ରେଲୱେ ଆଡେ ଟିକେ ଯିବା ବୁଲି ବୁଲେଇକି ଆସିବା ଆଉ ହେଲା
ହଁ ନିହାତି ଭାବରେ ଆମ ଯିବା ତୁ ତୋ ସାଙ୍ଗ ବି ଆମ ସ ଯିବେ ଏଠେ ବୁଲା ଉଦ୍ୟମ ଗାଁର ପରିବେଶ ଜଙ୍ଗଲ କେନାଲ ନାଳ ସବୁ ଅଛି ବୁଲା ବୁଲି କ ତାଙ୍କୁ ଟିକେ ଭଲ ଲାଗିବ
ହଁ ହଁ ତମର ଟିକେ ଭଲ ଲାଗ ତାପରେ ଆମସ୍ତେ ମିଶିଲେ ବି ସେ ଟିକେ ଆମେ କଣ ବେଶୀ ଜଣ ହେଲେ ଟିକେ ମିଶାମଶି କରିକି ବୁଲି ବୁଲା କଲେ ଟିକେ ଭଲ ବି ଲାଗିବ ଆଉ ଆମ ଆମ୍ବ ତୋଟାରେ ପ ଆମ୍ବ ଫାମ୍ବ ହେଇଛି ନା
ହଁ ଆମ୍ବ ତ ହେଇଛି ଯେ କଣ ସେମିତି ବେଶୀ ହେଇନି କ ଟିକେ ଅ ଆମ୍ବ କାଇଁ ଆସିନି ବେଶୀ ଅଛି କେ କଣ ପାଇଁ କି ଜାଣି ସେୁ ଆମର ସରିଗୋଡ଼ ନେବେ ବେଶୀ କରିବାକୁ ନାହିଁ ରଥଯାତ୍ରା ବେଳକୁ ଲାଗୁଥିବ ସରିଯାଇଥିବ
ହଁ ହଉ ଠିକ ଅଛି ଆଉ ହ ହଉ ଯାହାତିି ଥିବ ଆଉ ଆମେ କଣ କରିପାରିବା ଛଡା ଆମେ ଯିବା ବୁଲିକି ଆସିବା ଆଉ ହେଲା ହ ତୁ କଣ କର ଏ କର ରହନା ମୁଁ କଣ କହିଲୁ ପୁଣି ଫାଙ୍କା ହେଇକି ସ୍ତ କଥା ହୁଏ ସେ କଣ? ଯେ ମୁଁ ର ତତେ ପୁଣି କହିବି ଆଉ ଗଲେ ତତେ ତ ଫୋନ କରିବି ଆଉ ହେଲା ହଉ ରଖୁଛ ଆ
ହଁ